ହାଲୋ। ହ୍ୟାଲୋ।
ହ୍ୟାଲୋ।
ହଁ ମ୍ୟାଡ଼ାାମ କୁହନ୍ତୁ।
ଆଉ କଣ କରୁଛନ୍ତି?
ନ। ବସିକି ଆପଣଙ୍କ ସହ କଥା ହଉଛି ଟିକେ ଆଉ ଆମ ଏପଟେ ଜାଣିଛନ୍ତି ଆମର ଏଇଟା ହଉଚି ଛି ଆମ ଗାଁ ହଉଛି ଭଟିମୁଣ୍ଡା ହେଲା
ହଁ।
ଯୋଉ ମାନେ ଆମ ଏପଟରୁୁ ମାନେ ପରମ୍ପରା ପୁରା ରହିଛି ଯେ ଭଟିମୁଣ୍ଡା ର ଯୋଉ ମାନେ ମାନେ କଂସାରୀ ମାନେ ଯୋଉମାନେ ଥିବେ ଜାଣିଛନ୍ତି ତ ଯୋଉ କଂସାରୀମାନେ ହଁ ସେ ସେମାନେ ହେଲା ମାନେ ତାଙ୍କୁ ସେ ସେବା ମିଳିଛି ମାନେ ଘଣ୍ଟ ସେବା ମିଳିଛି।
ହଁ ଘଣ୍ଟା ସେ।
ଆଉ ଆମର। ହଁ ଆମ ଗାଁରୁ ମାନେ ଏଇ ସ୍ନାନ ପୂର୍ଣ୍ଣିମାରେ ଆଉ ରଥଯାତ୍ରା ଟାଇମରେ ବାହୁଡା ଆଉ ହେଲା ଯୋଉ ଆମର ନୀଳାଦ୍ରିବିଜେ ସେଇ ଟାଇମ ରେ ସବୁ ଆମ ଗାଁରୁ ଯାଆନ୍ତି ଘଣ୍ଟ ବଜେଇବା ପାଇଁ ମୋ ଭାଇ ବି ଆଜି ଯାଇଛି।
ହଁ। ବଢିଆ ଆଉ। ଆପଣ ବି ଯାଉଥିବେ ଆଉ।
ହଁ। ରଥଯାତ୍ରା ଟାଇମରେ ମୁଁ କେବେ ଯାଇନି ସେି କିନ୍ତୁ ଭାଇ ଘରିକା କିନ୍ତୁ ଯାଆନ୍ତି ଏତେ ଭିଡରେ ସେମାନେ ବି ଏଇମାନେ ଦାୟିତ୍ଵ ତ ଆମେ ଏତେ ଦାୟିତ୍ୱ ସେ ଛୋଟମାନେ ମୋ ଠାରୁ ଛୋଟ। ସେ କହେ ତମେ ତମେ ସବୁ ଝିଅପିଲା ତମକୁ ନେଇ କୋଉଠୁ ଆମେ ରଖିବୁ ଦାୟିତ୍ଵ ନୁ ଆମ ଆମ ପୁଅ ପିଲା ଯଉଠିହିଁ ସେଇଠି ରହିପିବୁ।
ତଥାପି ଦେଖିବେ ତ ସେଠି କଣ କି ତାଙ୍କୁ ଗୋଟେ ଦାୟିତ୍ଵ ମିଳୁଛି। ତ ସେଇଟା ତା ସେମାନେ କରିବି ଆଉ ଝିଅ ପିଲା ଯାଇକି ସେ ଏ ରହିବା ବି ଅସୁବିଧା ନାହିଁ ଏତେ ଭିଡ ପ୍ରବଳ ଭିଡ।
ହଁ। ସେମାନେ ମାନେ ରଥରେ ବି ମାନେ ଯୋଉ ସୁୂନାବେଶ ଟାଇମରେ ଯୋଉ। ତ ମାନେ ତାପରେ ଯୋଉମାନେ ସୁନାବେଶ ସରିଲା ପରେ ଯେତେବେଳେ ଠାକୁର। ଥାଆନ୍ତି ଯୋଉ ରଥ ଉପରେ ଥାଆନ୍ତି। ସେତେବେଳେ ମାନେ ତାକୁ ମିଳେ ରଥ ଉପରେ ଚଢିକି ଠାକୁ। ଠାକୁରଙ୍କୁ କୁଣ୍ଢେଇବା ପାଇଁ ବି ମାନେ ଚାନ୍ସ ମିଳେ ତାଙ୍କୁ।
ବଢିଆ ଚାନ୍ସ ମିଳୁଛି ଆଉ ତାହେଲେ ଆଉ କଣ ସେଇ ଜିନିଷ। ଆମେ ଦେଖିବାକୁ ଚାହୁଁଛୁ ବା କି ଦେଖି ଯାଇ ପାରୁନୁ ଆମେ।
ହଁ ମୁଁ ସେୟା କହିଲି କାହିଁ ମୁଁ ଝିଅ ହଉଥିଲି ମୁଁ ଗୋଟେ ପୁଅବି ପୁଅ ହେଇଥିଲେ ମୁଁ ବି ଯାଇଥାଆନ୍ତି।
ମୁଁ ଯିବି କହୁଛି ଯାଇପାରୁନି।
ହଁ।
କୁହନ୍ତି ନା ଭଗବାନଙ୍କ। ଆଶୀର୍ବାଦ ଥିଲେ ଯାଇପାରନ୍ତି ସେମିତି ହେଇଯାଉଛି।
ହଁ ଡୋରି ନ ଲାଗିଲେ ତାଙ୍କର କେହି ବି ଯାଇପାରିବେନି ତମେ ଯାଉଥିବ ବି। ବାଟରୁ ଫେରିକି ଆସିବ ଯାଉ ନଥିବ ବି ମାନେ ଶୋଇଥିବ, ବସିକି, ଉଠିକି ଯିବ ସାଙ୍ଗେ ସାଙ୍ଗେ ମାନେ ଏମିତି। ପ୍ପ୍ଲାନ୍ ହବ।
ହଁ ସେଇ କଥା ମୁଁ କେବେ ରୁ ବାହାରୁଛି। ସାଙ୍ଗମାନଙ୍କ ସହିତ ବି ମୁଁ ବାହାରୁଛି ଯିବା ପାଇଁ। ବାକି ସେଇଟା କେବେ ବି ଫିକ୍ସ ହେଇପାରୁନି କ୍ୟାନ୍ସଲ ହେଇଯାଉଛି ସେଇଟା।
ହଁ ତାଙ୍କ ମାନେ ଇଚ୍ଛା ହେଲେ ଯାଇଙ୍କି ତମକୁ ସେ ଦର୍ଶନ ଦେବେ। ନହେଲେ ନାହିଁ ତମେ ଦର୍ଶନ କରିପାରିବନି।
ବିରିଡ଼ି ସେଇଟା ଦର୍ଶନ କରିପାରିବି ଭଗବାନଙ୍କୁ ମୁଁ ଭାବୁଛି। ମୁଁ ଛୋଟ ଥିଲି ଯାଇଥିଲି ସେଠ ଏବେ ଆଉ ଯାଇନି ଯିବି ଯିବି ବୋଲି ମୁଁ ଗୋଟେ ବର୍ଷ ହେଲାଣି ବାହାରୁଛି।
ଓ ହଁ ହଁ। ଏଇ ମାସରେ ଏଇ ମାସ କହୁଛି ମେ ମାସରେ ମୁଁ ଦୁଇ ଥର ଯାଇଛି ଗୋଟେ ତିନି ତାରିଖରେ ଯାଇଥିଲି ଗୋଟେ। ଏକୋଇଶ ତାରିଖରେ ମୋ ଜନ୍ମଦିନ ଥିଲା ତା ପରେ ଏମିତି ପାଲ୍ନ୍ ହେଲା ମୁଁ କହିଲି ମାମା। ଚାଲୁନ ମୋ ଜନ୍ମଦିନ ଅଛି ଚାଲେ ଯିବା ପୁରୀ ଟିକେ ବୁଲିକି ଆସିବା ତାପରେ। ସବୁ ଗଲୁ ତିନିଟା ଗାଡିରେ ଛଅ ଜଣ ଗଲୁ ମାମା।
ହୁଁ।
ହଁ ମୋ ଭାଇ ଦି ଜଣ ଆଉ ଦାଦାଙ୍କ ଝିଅ ଦି ଜଣ ଯାଇକି ବୁଲିକି ଆସିଲୁ ଆଉ।
ଓ ହୋ କେତେ କିଲୋମିଟର ହେବ ଆପଣଙ୍କ ଠାରୁ। ଘରଠାରୁ ଆପଣଙ୍କ ଘରଠାରୁ କେତେ କିଲୋମିଟର ହେବ।
ହୁଁ ହୁଁ।
ହୁଁ ପୁରୀ ରୁ ଆମ ସେପଟେ ଗଲେ। କେତେ କିଲୋମିଟର ହବ।
ଆପଣ କୋଉଠୁ କହିଲେ ଭୁବନେଶ୍ୱରରୁ।
ହଁ।
ଭୁବନେଶ୍ୱରରୁ ତ କମ୍ ପଡିବ କେତେ ଭୁବନେଶ୍ୱରରୁ ସତୁରୀ ପଞ୍ଚଶ ସ୍ତରି ଭଳିଆ ପଡିବ।
କଁ କହିଲେ।
କୋଉ ମାସରେ ଗଲେ ପୁରୀ ଠିକ୍ ସବୁଠାରୁ।
ଆଜ୍ଞା। ହୁଁ କଁ କହୁଛନ୍ତି ବୁଝି ପାରୁନି।
କୋଉ ମାସରେ ପୁରୀ ଗଲେ ଠିକ୍ ଭାବୁଛି ମୁଁ। ସବୁ ସୁବିଧା ଦେଖିଲେ ହଁ ହଁ ହଁ ହଁ।
ସେମିତି ମାସ ମାନେ ଆପଣ ଶୀତ ମାସ ଶୀତ ମାସରେ ଯିବାଟା। ମନ୍ଦିର ମନ୍ଦିର ଦର୍ଶନ ଆପଣ ଯଦି ରହିବେ ଗୋଟେ ଦିନ କି ଦୁଇ ଦିନ ରହିଲେ ତାହେଲେ ଯୋଉ ରାତି ଟାଇମ୍ ରେ ମାନେ ନଅଟା ପରେ ଦଶଟା ବେଳକୁ ଯାଇକି ଦର୍ଶନ କରିବେ ମାନେ ହଁ ହେଇପାରିବ, ପୁରା ସେତେବେଳେ ଫା - ଙ୍କା ଥିବ ତାପରେ ସେତେବେଳେ ଯୋଉ ଠାକୁରଙ୍କର ସବୁ ନୀତି ହବ ତାପରେ ଏ ନିଦ୍ରା ଦେବୀ ଆସିବେ, ତାଙ୍କୁ ମାନେ ପଖାଳ ଖାଇବେ। ମାନେ ନିଦ୍ରା ଦେବୀ ଆସିବେ ପୁରା ସେଇଟା ସବୁ ବି ଦେଖିପାରିବୁ। ନିଦ୍ରା ଦେବୀ ଆସିବେ ଠାକୁରଙ୍କୁ ଶ ଶୁଆଇ ଦେବେ, ସବୁ ସେଗୁଡା ଦେଖିପାରିବେ, ରହିଲେ ଦେଖିପାରିବେ। ଗୋଟେ ଦିନ ଧର ରହିବେ ଯାଇକି ହଁ ରହିଲେ ଗୋଟେ ଦିନ ରାତି ଦଶଟା ପରେ ଯିବେ ସେତେବେଳେ ପୁରା ଫାଙ୍କାରେ ଦର୍ଶନ କରିବେ।
ଉଁ, ହୁଁ। ନାଇଁ, ଗଲେ ତ ରହିକି ହିଁ ଆସିବି। ଏମତି ଟିକେ ଦର୍ଶନ କରି
ଯିବା ବି ଭଲ।
ହୁଁ।
ହଁ ଶୀତ ଦିନ ଦେଖିକି ଯିବେ ରହିବେ ଗୋଟେ ଦିନ ଦୁଇ ଦିନ ରହିକି, ରାତିରେ ଦର୍ଶନ କରିକି ଆସିବେ। ରାତି ଦର୍ଶନ ପୁରା ଫାଙ୍କା, ପୁରା ଭଲ ସେ ଦେଖିପାରିବେ। ଆଉ ଦେଖିବେ ମାନେ ସାହାଣ ମେଳା ଗୋଟେ ଦର୍ଶନ ଅଛି। ସେଇ ଦର୍ଶନ ଟା ମା ନେ କଣ କହିଲେ? ପୁରା ପାଖକୁ ମାନେ ଠାକୁରଙ୍କ ପାଖକୁ ପୁରା ଯାଇପାରିବ। ମାନେ ସବୁ ପ୍ରାୟତ ହୁଏ, ସବୁଦିନ ହୁଏ, କିନ୍ତୁ ବେଳେ ବେଳେ ଗୋଟ ଟେ ଗୋଟେ ଦିନ ହୁଏନି, ତାଙ୍କର ନୀତିକାନ୍ତି ଯଦି ନ ସରେ ଟାଇମ୍ ରେ ତାହେଲେ ସେ ଦିନେ ଦିନେ ହୁଏନି କିନ୍ତୁ ପ୍ରାୟତ ସାହାଣ ମେଳା ଗୋଟେ ଦର୍ଶ ଶନ ଅଛି ସେଇଟା ହୁଏ, ପୁରା ପାଖକୁ ଯାଇକି ଠାକୁରଙ୍କୁ ଦେଖିପାରିବ।
ହଁ, ଏ ଟାଇମ୍ ରେ ହିଁ ଯିବାର ଠିକ ଟାଇମ୍
ହଁ। ଆଉ ସେଇଟା ଟିକେ ସେଇଟା ଦିନ ବେଳା ହୁଏ ଆଉ। ସାହାଣ ମେଳା ଦର୍ଶନ ଟା, ହଁ ସେଟା ଦିନ ବେଳା। ଦିନ ବେଳା ସେମିତି ଟାଇମିଙ୍ଗ ନାହିଁ, ମାନେ ଆପଣ ଗୁଗୁଲରେ ମାନେ ସର୍ଚ୍ଚ କରିକି ଦେଖିବେ ଆଉ, ଦେଖିକି ସେଇ ହିସାବରେ ଆପଣଙ୍କୁ ଯିବା ପାଇଁ ପଡିବ।
ତିନ ଦିନ ରହିକି ଦେଖିକି ଆସିବାର ଅଛି।
ମାନେ ଜଗନ୍ନାଥ ମନ୍ଦିର ଗୋ ସେ ଏମିତି ଜାଗା ତୋମେ ଯେତେ ଥର ଗଲେ ବି ତୋମର ସେମତି ଇଚ୍ଛା ହଉଥିବ ଯିବାକୁ।
ଲୋକ ଯିକି କହିଲେ ବି ଯାଇପାରୁନାହାନ୍ତି। ଦେଖିବା ଆଉ କଣ ଭଗବାନଙ୍କର ଅଛି।
ହଁ।
ଏଇ ଖରାରେ ହିଁ ମୁ ଯିବି ଭାବୁଛି ପୁରୀ। ଖରା ମାସରେ ଏଇଟା ମୁଁ ଯିବା ପାଇଁ ବାହାରିଥିଲି।
ହଁ।
ଏବେ ତ ରଥଯାତ୍ରା ହେଇଯିବ ଆଉ ଅଳ୍ ପ ଦିନ, ଏବେ ତ ଆଜି ତ ସ୍ନାନ ପୂର୍ଣ୍ଣିମା ମାନେ ଠାକୁର ଗାଧେଇବେ, ତାପରେ ଜ୍ଵର ହବ। ଅଣସର ଘରେ ରହିବେ ଏଇନାଗେ ଅଣସର ଘରେ ରହିଲେ ତ ଆହୁରି ପ୍ରବଳ ଗୁଳୁଗୁଳି ହବ ଏବେ ତ ଆଉ ଦର୍ଶମ ନାହିଁ।
ହଁ।
ଘରେ ରହିବେ କେତେ ଦିନ ଗୋଟେ ରୁହନ୍ତି କି ଜାଣି ମୋର ପନ୍ଦର ଦିନ ଖଣ୍ଡେ ରୁହନ୍ତି ନା
ପନ୍ଦର ଦିନ ହେ ନା ପନ୍ଦର ଦିନ
ହଁ। ଅଣସର ଘରେ ରହିଲା ପରେ ତାପରେ ତ ରଥଯାତ୍ରା ହବ ତାପରେ ଯାଇ ହଁ ବାହୁଡା ନୀଳାଦ୍ରି ବିଜେ ପରେ ଆପଣ ଯାଇକି ଯିବେ ଯଦି ଯିବେ ଆଉ
ଗୋଟେ ଯୋଉ ନୀଳାଦ୍ରି ବିଜ ଟାଇମ ରେ ହଁ ନୀଳାଦ୍ରି ବିଜେ ଟାଇମ ରେ ଯୋଉ ମାନେ ଲକ୍ଷ୍ମୀ ମାଙ୍କର ଆଉ ଆମର ଜଗନ୍ନାଥଙ୍କର ଯୋଉ ଭେଟ ଟା ହୁଏ ସେଇଟା ବଢିଆ ଲାଗେ ଦେଖିବା ପାଇଁ।
ଏଇଟା ଆମ କେତେ ଭଗବାନ ଆସିଲ ପରେ ବି ପନ୍ଦର ଦିନ ପରେ ସେଇଟା
ହଁ ମାନେ ଯୋଉ ମାଉସୀ ମା ଘରେ ନଅ ଦିନ ରହିବେ ନଅ ଦିନ ରହିଲା ପରେ ବାହୁଡିକ ଯୋଉ ଆସିବେ ତାପରେ ସୁନାବେଶ ହରିକା ହେଇ ସାରିଲା ପରେ ତାପରେ ଯେତେବେଳେ ବିଜୟ କରିବେ ପୁଣି ଭିତରକୁ ଯିବେ ସେମାନେ ରତ୍ନ ଅବେଦୀ ଉପରକୁ ସେତେବେଳେ ଭେଟଟା ହବ ଠାକୁର ସେଠୁ ରସଗୋଲା ନେଇକି ଯାଇଥିଲେ ଏ ସିଏ ଏମିତି କଣେଇ କଣେଇ ଚାହନ୍ତେ ଠାକୁ ମାଆ ଏମତି କଣେଇ କଣେଇ ଚାହନ୍ତେ ସେଟା ବଢିଆ ଲାଗିବ ଦେଖିବାକୁ।
ଦେଖନ୍ତି?
ନାଇ ମୁଁ କାଲି ଶୁଣିଛି ଆମ ଭାଇହେରିକାଠୁ।
ନା ବହୁତ ଆଇଡିଆ ତ ଅଛି ମୋର ତ ସେତେ ବିି ନାହିଁ
ମୁଁ ଭାବୁଛି ଏଇଥର ଯି ତିନୀଳା ଦ୍ରି ବିଜ ଟାଇମରେ ମାନେ ଗଲେ କିଛି ନାହିଁ ନୀଳା ଦ୍ରିିବଜ ଟାଇମରେ ଆମେ ଯାଇପାରିବା। କିନ୍ତୁ ଏଇଆ କଣ ନା ସିଏ କହୁଛନ୍ତି ଯେ ତମେ ମାନେ ସକାଳୁ ପୁରା ପଶିବ ଯେ ଏକାଥରେ ଶୋଇଲେ ରାତିକି ବାହାରିବ। ଆଉ ସେଠି ଭିତରେ ପୁଣି ମାନେ ଟଏଲେଟ ଫଲେଟ ଯିବା ପାଇଁ ବି ସୁବିଧା ନାହିଁ ନା। ସେଇଟା ହଉଛି ଗୋଟେ ମେନ ପ୍ରୋବ୍ଲେମ ମାନେ ସକାଳୁ ପୁରା ପଶିବା ଏକଥା ରେ। ପୁରା ସରିଲା ପରେ ରାତି ବାରଟା ଗୋଟେ ହେଇଯିବ ଆଉ ଯାଇକି ବାହାରିବ।
ବାହାରି ହୁଏନି ସେତେ ଲୋକ ଥିବେ କଣ ବାହାରିବି।
ନାଇଁ ଆମେ ସେମାନେ ସେମାନେ ବାହାରି ଯିବେ ତାଙ୍କ ପାଖରେ ଯାହା ମାନେ ଟୁକନ ଥିବ। ସେମାନେ ତାଙ୍କର ବ୍ୟାଚ୍। ପକେଇକି ଯାଇଥିବେ ସେମାନେ ବାହାରିଯିବେ କିନ୍ତୁ ଆମେ ବାହାରିଲେ ପୁଣି ପଶିବା ଟା ମାନେ ଆଉ
ଲୋକ ତ ଭିଡ ଥିବେ ନା ସେଥିପାଇଁ
ହଁ ସେଇପାଇଁ।
ହଁ ସେଇଟା ହିଁ ମୁସ୍କିଲ ଗୋଟେ ଜିନିଷ ନହେଲେ ତ ଜଣେ ଯାଇକି ବି ଦେଖି ପାରିଥିବେ ବାକିସ ଅସୁବିଧା ପାଇଁ କେହି ବି ଯାଉନଥିବେ ଆଉ।
ହଁ ଯିଏ ମାନେ ସେମିତି ରହି ପାଇଲା ତଥାପି ବହୁତ ଯାଆନ୍ତି ସ୍ତ୍ରୀ ଲୋକମାନେ ଯାଆନ୍ତି ବହୁତ।
ଏଟେ ଦିନ ଭର ବି ସେମିତି ରହିପାରିବ ବି ବହୁତ ନା।
ହଁ ବହୁତ କଷ୍ଟ ଟିକେ ଆଉ।
ବଲେ ବା କର ତି ରାତି ବାର ବାସରେ କହୁଛନ୍ତି ନା
ହଁ। ହଁ ଯେତେବେଳେ ସ ମାନେ ସରିବ ଯେତେବେଳେ ହବ ଆଉ। ଯେତେ ମାନେ ଟାଇମ ତ ସିଏ ତାଙ୍କ ଇଚ୍ଛାରେ ସବୁ କରିବେ। ତା ଆଉ ଟାଇମ ତ ସେମିତି କିଛି କହିହବନି ନା।
ଉଁ ହୁଁ
ସେଇଆ ଆଉ। ଭାବୁଛି ଏଇଥର ଟିକେ ଯିବା ପାଇଁ ନୀଳାଦ୍ରି ବିଜେରେ। ଦେଖାଯାଉ।
ଯାଆନ୍ତୁ ଯାଆନ୍ତୁ ଯାଇକି ଦେ ଟିକେ ଆସନ୍ତୁ ଖିଆ ଆଇଡିଆ ହେଲେ ମତେ ବି ଟିକେ କହିବେ ମୁଁ କେମିତି ଯିବି।
ହଁ। ହଁ।
ଯାଇକି ବୁଲିକି ଆସନ୍ତି ତାପରେ ମତେ ବି କହିବେ କଣ ଦେ ଖିଲେ ମତେ କହିବେ?
ହଁ ହଁ। ଯା ଆ ଆମେ ଖାଲି କହିଦେଲେ ତ ହବନି ଯାଇ ତାଙ୍କ ଇ ଆଚ୍ଛା ହେଲେ ଯିବା ମାନେ ଯାଇପାରିବ ନହେଲେ ନାହିଁ ଭାବୁଛି ତାପରେ ଦେ ଖାଯାଉ କଣ ହଉଛି।
ହୁଁ ହୁଁ।
ମୋର ବି ସେମିତି ମାନେ ମୁଁ ତିନି ବର୍ଷ ଖଣ୍ଡେ ହେଲାଣି ମୁଁ ଯାଇ ପାରୁନଥିଲି ଯାଇ ପାରୁନ ଥିଲି ଏଇ ବର୍ଷ କେତେ ଠାକୁରଙ୍କୁ ଡାକିଲି ପ୍ରଭୁ ମତେ ଟିକେ ତମ ପା ନିଅ ନିଅ ଗୋଟେ ମାସରେ ଦିଥର ଗଲି।
ଠିକ ଅଛି ମ୍ୟାଡ଼ାମ।
ହଁ ହଁ।